ହ୍ୟାଲୋ।
ହଁ।
କଣ କରୁଚ?
କିଛି ନାହିଁ ବସିଚି ଆଉ କଣ କର
ନାଇଁ କିଛି ନାହିଁ ମୁଁ ବି ବସିଥିଲି।
ଆଛା ଖାଇଲଣି କି ନାଇଁ?
ନାଇଁ ସନ୍ଧ୍ୟାରେ ତ ଆଜି ଏପଟେ ଟିକେ ବର୍ଷା ହେଲା
କଣ ରୋଷେଇ କରୁଚ? ନାଁ ମୁଁ ବି କିଛି ଖାଇନି।
ଆଉ ଦିନ ବେଳେ କଣ ଆଜି ରୋଷେଇ ହବ ଆଜି ତ ଆମର ଘରେ ହେଇଥିଲା ମାଛ ତରକାରୀ ଆଉ ଛତୁ ଟିକେ ହେଇଥିଲା,
ଓହୋ
ଆଉ ତମର କଣ ହେଇଥିଲା?
ହଁ ଭାତ, ଡାଲି, ତରକାରୀ ହେଇଥିଲା ଆଉ ଘାଣ୍ଟ ତରକାରୀ।
ଆଛା ଭଲ ଖାଇବା ଭଲ ଖାଇବା ଖାଇଛ ଆଉ ନାଁ।
ହଁ ତମେ ବି ତ ଖାଇଛ ଭଲ ଖାଇବା।
ନାଁ ଏ ଭଲ ଖାଇବା କଣ ଏବେ ତ ମାଛ ସବୁ ମାନେ ସେଇ ବରଫ ଦେଇକି ରଖୁଛନ୍ତି ଏବେ ଆଉ ନଦୀ ମାଛ କୋଉଠୁ ମିଳୁଛି?
ମାନେ ବହୁତ ଦିନ ବହୁତ ଦିନ ଧରିକି ସେଇଟା ଖାଉଛେ। ତାପରେ ବିକ୍ରି ହେଉଛି
ହଁ ଏବେ ଆଉ ସେମିତି ମାନେ କିଛି ଭଲ ଆଉ ମିଳୁନି ନାଁ ସବୁ ଜିନିଷ ରଖି ରଖି ପୁରା ମାନେ ଏତେ ବି ମାନେ ସ୍ଵାସ୍ଥ୍ୟ ପାଇଁ ସେସବୁ ଭଲ ନୁହଁ ନୁହେଁ ହେଲେ ବି କଣ ମିଳୁନି ଯେହେତୁ ଖାଇବାକୁ ପଡୁଛି ଆଉ।
ହଁ ବାଧ୍ୟ ଖାଇବା ପାଇଁ।
ହଁ
ହୁଁ ନାଇଁ ଗାଁ ଗହଳିରେ ଏମିତି ମିଳିଯାଏ ଯଦି ଧରିକି ଆସିଥିବେ ବୋଲେ। ଯଦି ହୁଁ
ତମ ଗାଁରେ ନଦୀ ଅଛି?
ହଁ ନଦୀ ଅଛି ନଦୀ ବି ଅଛି ଡ୍ୟାମ ବି ଅଛି। ଆଉ କଣ ଚୁଆ ବି ଅଛି।
ଆଛା ଆମର ତ ଏପଟେ ନାହିଁ ନଦୀ ପାଖରେ ଆଉ ବି କିଛି ଆମକୁ ମାନେ ନଦୀ ମାଛ ମାଛ କିଛି ମିଳୁନି ଯୋଉଁ ସବୁ ସ୍ଵାସ୍ଥ୍ୟ ପାଇଁ ଭଲ ଯେମିତି କି ଆମର ସବୁ ଭିଟାମିନ୍ ମିଳେ।
ହୁଁ। ନ ଆମ ଗାଁରେ ଏ ଟାଇମ ରେ ମାଛ ଧରୁଥିବେ ଡ୍ୟାମ ରେ ପାଣି ସୁଖି ଯାଏ ହୁଁ ନାଁ ଡ୍ୟାମ ରେ ପାଣି ଶୁଖିଗଲେ ସୁବିଧା ହଉଛି ଆଉ ଧରିବା ପାଇଁ ଆଉ ଅଧିକ ପାଣି ରେ ଧରି ପାରୁନାହାନ୍ତି।
ଆଛା ନାଇଁ ଏବେ ଆଉ ବର୍ଷା ବି ପଳେଇ ଆସ ଲାଣି ନା ଏବେ ପାଣି ସବୁ ପୁରରିଯିବ
ହଁ ନାଁ ତାପୂର୍ବରୁ ଗୋଟେ ମାସ ଆଉ କଣ ପୂର୍ବରୁ ହୁଁ ଏବେ ଏବେ ତ ବଷ ହଉଛି ଆରମ୍ଭ ହୋଇଥାଏ।
ଯାଇକି ନଦୀରେ ସବୁ ଗାଧଉଥିବ ନାଇଁ
ହଁ ନଦୀରେ ଡ୍ୟାମରେ ବି ଗାଧଉଚୁ। ଯେ ଘରଠୁ ଟିକେ ଦୂର ହେଇଯାଉଛି ଆଉ ଡ୍ୟାମ୍ ଟା ସେଥିପାଇଁ ଜଲଦିରେ ଥିବ ବୋଲେ ଯାଇକି ଗାଧଉଛୁ ଆଉ। ଆଉ ଯଦି ଫ୍ରି ଥିଲେ ଡ୍ୟାମକୁ ଯାଇକି ଘଣ୍ଟା ଟେ ଦିଇ ଘଣ୍ଟା ଗାଧଇକି ଆଉଚୁ ଆଉ।
ମାନେ ପହଁରିକି ପୁରା ଗାଧଉଥିବ ସେଠି
ହଁ ପହଁରିବି
ବେଶୀ ବେଶୀ ପାଣି ଥାଉଛି ନା ଏମିତି ମାନେ କମ ପାଣି ଥାଉଛି
ହଁ ବର୍ଷା ଦିନ ଅଧିକ ପାଣି ଖାଉଛି। ଆଉ ଖରା ଦିନେ ପୁରା ଶୁଖି ଯାଉଛି ଆଉ।
ଆଛା ନାଇଁ ଯେ ହେଲେ ବି ପାଣି ବେଶୀ ଥିଲେ ଦେଖିକି ମାନେ ନିଜକୁ ମାନେ ବେଶୀ ପାଣି ଯଦି ହେଲା କହିଲେ କେତେବେଳେ କେମିତି ଭଲ ମନ୍ଦ ବି ଅଛି ନା
ହୁଁ। ନାଇଁ ଖାଲି ଯିଏ ପହଁରା ଜାଣିଛି ସିଏ ସେ ଭିତରକୁ ଯାଉଛି ଆଉ ନର୍ମାଲ କି ଜାଣିନି ସେ ତ ପାଖରୁ ହିଁ ଗାଧେଇକି ପଳଉଛି। ତୁ ଜାଣିଛୁ ପହଁରୁଛି ଆଉ।
ଆଛା ତମକୁ ଆସେ ପହଁରି?
ହଁ ମତେ ପହଁରି ଆସେ।
ହେଲା ସାଙ୍ଗ ସାଥିରେ ଯାଇକି ପୁରା ଗାଧଉଥିବ ସେଇଠି ଆଉ।
ତିନି ଚାରି ଜଣ ହେଇକି ଯାଉଛୁ ଆଉ ଗାଧେଇକି ଆସଚୁ ଆଉ।
ଆଚ୍ଛା ଆମର ତ ଏଇଠି ପାଖରେ କିଛି ନଦୀ ନାହିଁ କିଛି ନାହିଁ ଆମେ ଯାହା ଏମିତି ହଁ ସବୁ ଆସେ ସବୁ ସପ୍ଲାାଇ ପାଣି ସେଇ ପାଣି ହିଁ ବ୍ୟବହାର କରୁ।
ଅ ହଁ ସେଟା ପିଇବା ପାଣି ଖାଇବା ପାଣି ଗାଧେଇବା ପାଣି ସବୁ।
ଆଜ୍ଞା ଆଉ କୁଆଡେ ଯାାଇନ ବୁଲାବୁଲି
ହଁ ଏବେ ତ ଜଷ୍ଟ ବୁଲିକି ଆାଇଲି।
କୁଆଡେ ଯାଇଥିଲ ନା କଣ?
ହଁ ସେପଟେ ହି କଲେଜ ଛକ ଆଡେ।
ଆଚ୍ଛା।
ମାନେ ଚାଲିକି ଆସିଲୁ ଆଉ।
ଓହୋ ହଁ ଚାଲିବା ଟା ବି ଟିକେ ମାନେ ଶରୀର ପାଇଁ ଭଲ।
ହୁଁ।
ଆଉ କୁଆଡେ ବୁଲାବୁଲି ଯାଇଥିଲ ନା ଯାଇନ ଏ ବର୍ଷ?
ନା ଏ ବର୍ଷ କୁଆଡେ ମୁଁ ବୁଲିବାକୁ ଯାଇନି। ଖାଲି ଦଣ୍ଡ ଟାଇମରେ ଖାଲି ଗାଁକୁ ଯାଇଥିଲି। ଦି ତିନି ଦିନ ରହିଲି ଆଉ ପଳେଇ ଆସିଲି। ଆଉ ତାପର ଟୁ କୁଆଡେ ଯାଇନି। ତମେ ଯାଇନ କି କଆଡେ ବୁଲି?
ନାଇଁ ଆମେ ଏବେ ତ କୁଆଡେ ଯାଇନୁ ଯାଇଥିଲେ ଆମ ଘରେ ସବୁ ବୁଲାବୁଲି ତ ନାହିଁ ଆମର ସେଇ ପୁଅର ଗୋଟେ ଏଁ ଚୁଟି ପକେଇ ବାର ହଁ ପୁରୀ ଯାଇଥିଲେ ଯେ ମୁଁ ତ ଯାଇନଥିଲି। ଆ ଆମେ ଯାଇଥିଲୁ ନୂଆ ବର୍ଷରେ ନୂଆ ବର୍ଷ ଯାଇଥିଲୁ ସେ ଗୋଟେ ରାଣୀ ଖଣ୍ଡି ବୋଲି ଜାଗାଟେ ଅଛି, ମାନେ ଫୁଲବାଣୀ ପାଖାପାଖି ହୁଁ ସେସବୁ ହଁ ସେଠି ଯାଇଥିଲୁ ହଁ ସେଠି
ହଁ ହଁ।
ସବୁ ସାଙ୍ଗସାଥି ମିଶିକି ମାନେ ଯାଇଥିଲୁ। ସେଠି ପୁରା ମାନେ କେ ହଁ ବଣଭୋଜି ଆଉ ନୂଆ ବର୍ଷରେ
ହଁ ନୂଆ ବର୍ଷ
ହଁ ନାଇଁ ଜାଗା ଟା ବି ବହୁତ ଭଲ ହେଇଛି ମାନେ ନଦୀ ନଦୀ ସାଇଡ ରେ ହିଁ ଅଛି ମାନେ ଜଙ୍ଗଲ ଗୋଟେ ଅଛି ସେଇଠି ଗଛ ଅଛି। ଆଉ ସେ ଭିତରେ ପଡିଆ ପଡିଆ ହେଇଛି ସେ ଭିତରେ ଯାଇକି ସବୁ ଲୋକମାନେ ଯୋଉଠୁ ଆସିବେ ବାହାରୁ କି କଣ ଭଲ ଖୋଜି ପାଇଁ ବି ସେଇଠି ଜାଗା ଅଛି ହଁ ଯାଇ ଥିଲୁ ଆମେ ସେଇ ପଚାଶ ଶହେ ପାଖାପାଖି ଲୋକ
ଜଣଙ୍କ ପିଛା କେତେ ମାନେ କେ
ଚାନ୍ଦା ହଁ ଚାନ୍ଦା ବି ନାଇ ଦୁଶହ ଦୁଶହ ବୋଧେ କରିଥିଲୁ ତାପରେ ଯାଇଥିଲୁ ସବୁ ଭଲ ଭଲ ସବୁ ମାନେ ଖାଇବା ସବୁ ହେଇଥିଲା ହଁ।
ହ ହୋ। ଚିକେନ ପନିର୍
ନାଇଁ ପନିର ପ ନା ନା ଯୋଉମାନେ ତ ମାନେ ଆମିଷ ଖାଆନ୍ତିନି ସେମାନଙ୍କ ପାଇଁ ହେଇଥିଲା ଛତୁ। ଛତୁର ଆଉ ପନିର ଗୋଟେ ମାନେ ମିକ୍ସ ଟା ବନା ହେଇଥିଲା ଆଉ ତାରେ ତାପରେ ଡାଲି ପାମ୍ପଡ ସାଲାଡ ଆଉ ଭାତ ଆଉ ଯୋଉମାନେ ଆମିଷ ଖାଆନ୍ତି ସେମାନଙ୍କୁ
ସଲେଡ ମାନେ ଦହି ସାଲାଡ଼ ନା ନର୍ମାଲ
ନାଇଁ ନାଇଁ ଦହି ସାଲାଡ ବନା ହେଇଥିଲା।
ହଁ ହଁ।
ଆଉ ତାପରେ ଚିକେନ ବି ହେଇଥିଲା, ଆଉ ଖିରି ଖିରି ବି ବନା ହେଇଥିଲା ମାନେ ବହୁତ ହଁ ଏତେ କମ୍। ହଁ ପାମ୍ପଡ ବି ହେଇଥିଲା, ଏତେ କମ ଲ ମାନେ ପଇସା ରେ ବି ଆମର ସବୁ ମାନେ ଭଲ ସେ ପୁରା ମାନେ ଆୟୋଜନ କରିଥିଲେ, ସବୁ ବଡ ଭାଇ ମାନେ ସବୁ ଆସିଥିଲେ। ବଡ ଦିଦି ମାନେ ତାର ସାଙ୍ଗସଥି ସବୁ ମିଶିକି ଯାଇଥିଲୁ ଆଉ ଯେ ଯାହାର ସବୁ ବାଇକ୍ ସେ ସ୍କୁଟି ଆଉ କାର ନେଇକି ଆସିଥିଲେ।
ହଁ ହଁ।
ହଁ ତାପରେ ରୋଷେଇ ବାସ ସବୁ ମିଳିମିଶି ମିଶିକି କରିକି ଖାଇଲୁ ତାପରେ ସବୁ ମାନେ ଗୀତ ଫିତ ସବୁ ବଜେଇକି ନାଚ ଗୀତ ପ୍ରବଳ ପୁରା ମାନେ ସନ୍ଧ୍ୟା ବାହାରିଲୁ ଏଠୁ ଏଗାରଟା ନା ସାଢେ ଏଗାରଟାରେ ସେଇଠି ପହଞ୍ଚି ଗଲୁ ଅଧଘଣ୍ଟା ଘଣ୍ଟା ଗଟ ବାଟ ହଉଛି, ବେଶୀ ବାଟ ନୁହେଁ ଆଉ ତାପରେ ଖାଇ ପିଇକି ସେଇଠି ସେଇ ନଦୀରେ ସବୁ ଯାଇକି ମାନେ ବାସନ ସବୁ ଧୋଇଲୁ। ହଁ ହଁ ବହୁତ ସାରା ଫଟୋ ଉଠେଇଲୁ।
ହୁଁ ଫଟୋ ଫି ତାପରେ ନାଚ କରଲ ତାପରେ ଆସିଲ ଫେରିଲ।
ହଁ ସନ୍ଧ୍ୟା ସମୟରେ ଘରକୁ ପଳେଇ ଆସିଲୁ, ମାନେ ସନ୍ଧ୍ୟା ପୂର୍ବରୁ ସବୁ ଆସିବା ହୁଏ ନା ଘରକୁ ନହେଲେ ଘର ଲୋକ ବି ବ୍ୟସ୍ତ ହୁଅନ୍ତି। ଏମିତି ସବୁ ଯାଇକି ମାନେ ସବୁ ମିଳିମିଶିକି ସବୁବେଳେ ତ କୁଆଡେ ଯାଇ ହଉନି ସାଙ୍ଗ ସାଥିରେ ତ କେମିତି ବର୍ଷକୁ ଥରେ ଅଧେ ଯାଉଛୁ କୁଆଡେ ମାନେ ଭୋଜି ପାଇଁ ଆଉ।
ଆଚ୍ଛା ଆମେ ବି ତୁଡି ପାଦି ଯାଇଥିଲୁ ଆଉ। ନୂଆ ବର୍ଷରେ। ହୁଁ ତିନି ଚାରି ଜଣ ବେଶୀ ଲୋକ ନାହିଁ ତିନି ଚାରି ଜଣ ସାଙ୍ଗ ହେଇକି
ଆଚ୍ଛା। ତୁଳି ବାଜୁ କହିଲେ ତ ଏଇ ଯୋଉ ପାଖେରେ ନା? ଏଇ ଯୋଉ ଯୋଉ ନବଦୋୟ ସ୍କୁଲ ସେଇ
ହଁ ହଁ। ସେପଟେ ହିଁ ଯାଇଥିଲୁ। ସେ ନଦୀ ସାଇଡରେ ଏଠେଇଁ ରୋଷେଇ ଫୋଷେଇ କଲୁ ଆଉ।
ସେଇଠି କଣ ମାନେ ରୋଷେଇ କରିବା ପାଇଁ ଏମିତି ସବୁ ଜାଗା ପଡିଆ ପଡିଛି ନା ଏମିତି?
ନାଇଁ, ଜାଗା ଅଛି ନା ରୋଷେଇ କରିବା ପାଇଁ। ପଡିଆ ଅଛି। ନଦୀ ସାଇଡରେ ହିଁ ଅଛି ଗଛ ମୂଳରେ। ସେଠେଇଁ ରୋଷେଇ କରିକି ଖାଇକି ପଳେଇଆସିଲୁ ଆଉ।
ମାନେ ଆମ ଫୁଲବାଣୀ ଆଉ ଏଇ କନ୍ଧମାଳ ଭିତରେ ହିଁ କେତେ ସବୁ ଭଲ ଭଲ ମାନେ ଭୋଜି ପାଇଁ ସ ବୁ ଜାଗା ଅଛି।
ହଁ ଭୋଜି କରିବା ପାଇଁ ବହୁତ ସାରା ଜାଗା ଅଛି ଆଉ।
ହଁ ମାନେ ଯାଇକି ପୁରା ମାନେ ଝିଅମାନଙ୍କର ଆଉ ପୁଅମାନଙ୍କର ଭୋଜି ତ ଅଲଗା ମାନେ ଅଲଗା ହୋଇ ହେଇଥାଉଛି ଯେ ହେଲେ ପୁଅମାନେ ଗଲେ ମାନେ ତାଙ୍କର ଟିକେ ଅଲଗା ପୁରା ମାନେ ସେମାନେ ପୁରା ଏଞ୍ଜୟ୍ କରିକି ଆସ ନ୍ତି।
ହଁ ବହୁତ ସାରା ଆଉ। ତାପରେ ସେ ନଦୀ ନଦୀରେ ପାଣି ଆସୁଥିଲା ସେଠି ବି ଗାଧେଇଲୁ ଆଉ। ସେ ମଝିରେ ଆଉ ଉଁ।
ସେଠି ଗାଧେଇକି ଭୋଜିଭାତ କରିକି ଖାଇକି ଆସ ସିଲ। କଣ ଆଇଟ କ ଆଇଟମ କରିଥିଲ?
ହଁ ଆଇଟମ୍ ଚିକେନ ସାଲାଟ ଭାତ ପାମ୍ପଡ ଏତିକି। ଆଉ ସମସ୍ତେ ତ ଆମିଷ ଖାଉଥିଲେ ଯେତିକି ଯାଇଥିଲୁ।
ଆଚ୍ଛା ତାହେଲେ ବହୁତ ଭଲସେ କଲ ଆଉ ଫଟ ଫଟ ଉଠେଇଲ ନା ଆଉ
ହଁ ଫଟ ଫଟ ବି ଉଠେଇଲୁ ଭିଡିଓ ଫିଡିଓ କଲୁ। ହୁଁ ସେମିତି ଆଉ। ହେଇ
ଏବେ ଆଗୁକୁ ଆଉ କୁଆଡେ ମାନେ ଯିବା ପାଇଁ ଭାବିଛ ନା କ କୁଆଡେ?
ନାଇଁ ଆଗୁକୁ ଆଉ କୁଆଡେ ସେମିତି କିଛି ଭାବିନୁ। ତମେ ଭାବିଛ କି ଯିବା ପାଇଁ?
ନାଇଁ କୁଆଡେ ତ ଭାବିନୁ ଦେଖିବା ନୂଆ ବର୍ଷ ଟା ଆସୁ। ନୂଆ ବର୍ଷ ଆସିଲା ପରେ କଥା ହେଇ କି ଗୋଟେ ଯିବୁ ଆଉ କୁଆଡେ ଗୋଟେ।
ହଁ ଆମେ ବି ସେମତି।
ଆଉ ଏବେ କଣ ରୋଷେଇ ହବ?
ହଁ ରୋଷେଇ ହବ। ଘରେ କରୁଛନ୍ତି।
କିଏ ରୋଷେଇ କରୁଛନ୍ତି ମା?
ନାଇଁ ଦିଦି କରୁଛନ୍ତି। ପୁଣି ଦିଦି ସବୁ ମିଶିକି କରୁଛନ୍ତି ଆଉ।
ଆଚ୍ଛା ଆଉ ଘରେ ସମସ୍ତେ ତାହେଲେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ସମସ୍ତେ। ତମେ କଣ ରୋଷେଇ କଲଣି କି ନାଇଁ?
ହଁ ଯାଉଛି ରୋଷେଇ କରିବି। ଆଉ କେତ୍ କେତେବେଳେ ଆମେ କଥା ହବା ନହେଲେ ଆଉ, ହେଲା।
ହଉ ଠିକ ଅଛି।
ହଉ ରଖିଲି।
ହଉ ହଉ ଠିକ ଅଛି।